ହ୍ୟାଲୋ ହଁ। କହ
କଣ ଖବର?
ଖବର ଭଲ। କରନ୍ତି କାସରେ
କେବେ?
ଅଫିସରେ।
ଅଫିସ ରେ ହଁ ତମେ ତ ପୁରା ବଡ ଲୋକ ଆ ଚାକିରରି ବାକିରି କରିକି ପୁରା ଅଫିସ ରେ ପୁରା ଏଞ୍ଜୟ କରୁଛ ଆଉ।
ଉଁ ନା କଣ? ବାୱା
ପଢା ଛୁଆ ଆଗ ଧାଡି ଛୁଆ।
ହଁ। ଆଗ ନା ଆଗ ଧାଡି ଛୁଆ ତୁ ଆଉ କୋଉ ଧାଡିର ଛୁଆ କି?
ପଛ ଧାଡି ଛୁଆ।
ପଛ ଧାଢି ଛୁଆ ହଉ ପଛ ଧାଢି ପଛରେ ରହ।
ସେଇଥିପାଇଁ ପଛରେ ଆମେ ରହିଛୁ।
ତୁ ପଛ ଧାଡି ଛୁଆ ପଛର ମୁଁ ଆଗ ଧାଡି ଆଗରେ ରହିଛି।
ହଁ ସେମିତି ଆଗକୁ ଯଦି ଯିବ ଆଗକୁ ସାଙ୍ଗରେ କିଏ ନେଇକି ଯାଅ। ମୋବାଇଲ ମୁଁ କହିଲି ଆଉ ତୋର କାଲି ଯୋଉ ଯାଇଥିଲେ ଲୋକ ଲୋକ ସବୁ ଅ ଗାଡି ଆଣିବା ପାଇଁ କେତେଟା ଗାଡି ନେଇକି ଆସିଲେ?
କେତେଟା ଗାଡ଼ି ଆସିଲେ ନେଲେ ଆଜି ହଣ୍ଡାସିର ଡେଲିଭରି ହଉଛି।
ଓହୋ ମୋ ମୋ ପାଇଁ ଗୋଟେ ଗାଡ଼ି ଦଉ।
ମୋର ଗୋଟେ ବ୍ଲାକ୍ ଥାର୍ ଦରକାରେ।
ବ୍ଲାକ ଥାରେ। ଖେଳନା ଥାରେ ଦେଖିଛୁ ନା ଖେଳନା ଥାରେ ଗୋଟେ କି କିଣି ଦେ।
ଗୋଟେ ଅରିଜିନାଲ ଥାର୍ ଦରକାର କଣ ବା ତୁ ଗୋଟେ ସାଙ୍ଗଟା ଗୋଟେ ଗୋଟେ ଥାର ଟେ ମୋ ପାଇଁ ଦି ତୁ ବୁକିଂ କରି ଦେଇ ପାରିବୁ ତାହେଲେ କି ସାଙ୍ଗ ହେଇଛୁ ତୁ। ସାଙ୍ଗମାନେ ସାଙ୍ଗ ପାଇଁ ସାଙ୍ଗ ପାଇଁ କେତେ କଣ କରିଦଉଛ।
ତୁ ଯଦି ଚାହିଁବୁ ମୋ ପାଇଁ ମୁଁ ତୋର ମୋର ହାର୍ଟ କିଡ଼ନୀ ଫୁସ ଫୁସ୍ ସବୁ ଖୋଲିକି ଦେଇଦେବି କିନ୍ତୁ ଥାର ଖୋଲି କିଣିକି ଦେଇ ପାରିବିନି।
ତା ହେଲେ ତୁ ମ ଡୁପ୍ଲିକେଟ ସାଙ୍ଗ ତୁ ଓରିଜିନାଲ ସାଙ୍ଗ ନୁହେଁ।
ଯାହା ତମେ ଭାବିବ ଆଜ୍ଞା ଆଜ୍ଞା ଆଜ୍ଞା ଭାବିବ।
ଆ ଖାଇଛୁ କଣ?
ସେ ସକାଳୁ ଅଣ୍ଡା ଶିଖା ଦୁଇଟା ଖାଇଛି ଆଉ କଣ ଖାଇଛି? ଖଜୁରୀ ଦିଟା ଖାଇଛି। ଆଉ କଣ ଖାଇଛି ଗା କିଛି ଖାଇନି।
ଆଉ କିଛି ଖାଇଲ?
ମୋ ଭଏସ ଟା ଏତେ ଅଲଗା ଲାଗୁଥିଲା? ଗ୍ରୁପ ରେ ଗାଡି ନମ୍ବର କଷ୍ଟମର ନେମ କଷ୍ଟମର ନମ୍ବର ଯେମିତି କହୁଥିଲି ସେଭଳିଆ ପକେଇବାକୁ ପଡ଼ିବ କଣ କହିଲୁ?
କହିଲି ଘରେ ସବୁ ଭଲ?
ଏ ବା ଆଜି ଯିବି ପୁଣି ତିନିଟା ଚାରିଟା ବେଳକୁ ଅଛି ଭଉଣୀର ପୁଅର ଷୋଳପାଲା।
କୋଉ ଭଉଣୀ?
ଉଁ।
ହଉ ଭଉଣୀ। ତମ ସାନଝିଅର?
ନା ନା।
ଆଉ।
ଏ ଆମର କଣ? କହିଲୁ ତାଙ୍କର ମୋ ଯେଉଁ ଚଖପୁର ଯାହା ଘରେ ରହୁନଥିଲି।
ସେଇ ଭୁବନେଶ୍ୱର ପାଖରେ ରହୁଛ ନା?
ହାଁ ହାଁ।
ହେଲେ ସେ ଭୁବନେଶ୍ୱର ପାଖରେ ରହୁଛ ନା କଣ?
ଭଏସ କଟୁଛିରେ
ମୁଁ କହିଲି ସେମାନ କଣ ସେ ଭୁବନେଶ୍ଵର ପାଖରେ ରହୁଛନ୍ତି ନା କଣ?
ନା ନା ନା ନା।
ଆଉ?
ସେ ରହୁଛନ୍ତି ଆମର ଏଠି ଉମ୍ କଣ ମ, ଉଁ ଯଖପୁରାରେ। ସେଇଟା କାହାର କୋଉ ରକମ କ ତୋର କଥା କଣ କ।
ହଁ ବସିଛି ଆଉ କଇଲି ଦେଖିବା କଣ କରୁଛି ସାଙ୍ଗଟା।
ହୁଁ ହୁଁ
ବସିଛି ଆଉ ଦେଖୁଁ ବୋଲି କଣ କରୁଛି ଦେଖିବା ସାଙ୍ଗଟା ମୋର ଆଉ ଫୋନ ଫାନ ନାହିଁ ଏତେଦିନ। କଥାବାର୍ତ୍ତା ନାଇଁ କୁଆଡେ ସବୁ ହଜିହୁଯା ଯାଇଛ।
ଉୁଁ ହୁଁ।
ହ
କମଲାକାନ୍ତ ପାଣ୍ଡେର ହେଇଯାଇଛି ଆର୍ସି।
ଜାଣିଛୁ ନା କାଲି ଗୋଟେ କେସ୍ ମାନେ ଶୁଣିଛୁ ନା ଏ ସୋସିଆଲ ମିଡିଆରେ ହ୍ୟାଲୋ ଗୋଟେ ସୋସିଆଲ ମିଡିଆରେ ଆସୁଛି କି ସେ ଗୋଟେ ଝିଅଟା ତାର ମାନେ ତାର ଫିଅନ୍ସି କୁ ନେଇକି ସେଇ ପାହାଡ ଉପରେ ତା ବୟଫ୍ରେଣ୍ଡ ସହିତ ମିଶିକି ଠେଲି ଦେଇଛି, ମାରିଦେଇଛି ବୋଲି।
କଣ ଦେଖିଥିଲି କିନ୍ତୁ ମୁଁ ଏତେ ଇଏ କରିନି।
ଆଜିକାଲି ଯୁଗ କେମିତି ହେଲାଣି କାହାକୁ ଭରସା ନାହିଁ।
ବା ପରିସ୍ଥିତି ବି ଭାରି ଜଟିଳ ହେଇଗଲାଣି।
ସେଆ ବା ଏମିତି କାହିଁ ହଉଛନ୍ତି କେହିଁ ଜାଣି ମାନେ ଗୋଟେ ମଣିଷ ଜୀବ ଜୀବନଙ୍କୁ ପୁରା କାଠକଣ୍ଡେଇ ଭାବି ଦେଇଛନ୍ତି ସମସ୍ତେ।
ମଣିଷ ମଣିଷର ହିତାହିତ ଜ୍ଞାନ ଭୁଲିଗଲାଣି।
ହଁ ଭଲ ନୁହେଁ ଏମିତି।
ହୁଁ।
ଏମିତି ହେଲେ ଭଲ ନୁହେଁ।
ସେଇବା।
ଆଉ।
ଆଉ କଣ?
ଆଉ ଆସିବୁ କେତେବେଳେ?
କଣ ହେଇଛି?
ଆସିବୁ କେତେବେଳେ?
ଯିବିନି ଭାବିଛି ଉଁ। ଦେଖୁଛି କଣ କରିବି ଆଉ? ସାଢ଼େ ତିନିଟା ଚାରିଟା ପରେ।
ଆହୁରି ବା
ଉଁ ଡେଲି ଯିବା ଆସିବା କରୁଛୁ।
ହୁଁ! ଡେଲି ଯିବା ଆସିବା ତ ମୁଁ କରୁଛି ନୁହେଁ ମୁଁ ଏଇ ଯୋଉଁ ବାହାଘର ଫାହାଘର ସବୁ ଏକାଥରେ ପଡିଲି ମାନିକି ସେଥିପାଇଁ ଏ
ଆରେ ସେଇ ଯୋଉଠି ତୁ ରହିଛୁ। ତୁ କୋଉଠି ଭୁବନେଶ୍ୱରରେ ରହିଛୁ ପା। ଭଲ ମାନେ ହୋଲସେଲିଂ ରେଟ ମାନେ ହୋଲସେଲିଂରେ ଯୋଉ କସ୍ମେଟିକ ଜିନିଷ ସବୁ ମିଳୁଛି।
ଆରେ ମୋତେ ସେ ଭିତରେ ଆଇଡ଼ିଆ ନାହିଁ କସ୍ମେଟିକ୍ ଜିନିଷ ଅନଲାଇନ୍ ଅର୍ଡ଼ର୍ କର। ଆମର ତ ଛୁଆ ସବୁ ଅନଲାଇନ କିଣି ଦଉଛନ୍ତି ନାଇଁ ଦଉଛନ୍ତି।
ନାଇଁ ନାଇଁ ଯେମିତି କି ମ୍ୟାରେଜ ଫ୍ୟାରେଜ ପାଇଁ ହଉ କି ଗୋଟେ ବଡ ଆକାର ଯେମତି ଜାଣିବା ପାଇଁ ହବ ଯେମିତି
ତୋର ବାହାଘର ଠିକ୍ ହେଇଗଲାଣି କି?
ନାଇ ମୋର ନୁହେଁ ମୋର ଗୋଟେ ସାଙ୍ଗର ଠିକ ହେଇଥିଲା ତ କୋହୁଥିଲା। କହିଲା ଆଉ
ଆରେ ଇ ଯୋଉ ବାରଗାଡିଆରେ ବାରଗାଡିଆରେ ଯୋଉ ସାଙ୍ଗଟା ଥିଲା ଯେ ତୋର ଆମ ଗାଁରେ ତାଙ୍କ ବନ୍ଧୁବାନ୍ଧବ ତା ବାହାଘର ହେଇସାରିଲାଣି ତାହା ଖବର କଣ ସେଏ କଳା ହେଇକି
ହଁ ସେ ଶୁଭଶ୍ରୀ ତାର ବାହାଘର ସାରିଲାଣି ଭଲ ଖବର ତା ମାଙ୍କ ଦେହ ଟିକେ ଖରାପ। ପ ଅଛି ଆଉ ତାଙ୍କର କିଡନୀ ଫିଡନୀ ଟିକେ ଖରାପ ହେଇଛି ତ ସେଥିପାଇଁ ସେ ବହୁତ ତେନ୍ସନ ରେ ବି ରହୁଛି ସେ ଝିଅ ଟା ତା ସ୍ଵାମୀ ତାକୁ ବହୁତ ସପୋର୍ଟ କରୁଛନ୍ତି ସବୁ କ୍ଷେତ୍ରରେ।
ଅବ୍ୟସ୍ଲି ବାହା ହେଇଚନ୍ତି କରିବା ପଡିବ।
ଏଇ ତାଙ୍କର ସପ୍ତାହକୁ ମାନେ ଗୋଟେ ଗୋଟେ ଇଞ୍ଜେକ୍ସନ ମାନେ ନେଉଛନ୍ତି ପାଞ୍ଚ ହଜାର ପାଖାପାଖି
ହଁ। ଇନ୍ସୁରାନ୍ସ ଲାଇଫ ଇନ୍ସୁରାନ୍ସ କରିଦେଲେନି।
ସେ ଏଥିରେ ତର ନାହିଁ ନା ବୋଧେ କଣ କହୁଥିଲା ତ।
ରଥଯାତ୍ରାରେ ପିଲା କଥା ହଉଛନ୍ତି ରଥଯାତ୍ରାରେ ଯାଆ ନା ପୁରୀ। ମରିଯିବ ଜଗନ୍ନାଥ କେବଳ ରଥଯାତ୍ରାକୁ ଆସି। ଅଛନ୍ତି ଶହ ଶହ ଲୋକଙ୍କୁ ଦେଖା ଦେବା ପାଇଁ ସେଦିନ କି କେଉ ତା କହୁଛି ଯାଆନା। ଗୋଲ୍ଡ ଫୋଲ୍ଡ ଲଗେଇକି ପୁରୀକି ଯିବୁନି ଜଗନ୍ନାଥ କେତେବେଳେ ଆସିବେ? ନହଲେ ରଥଯାତ୍ରା ମୁଁ ଯାଇଥିଲି ପୂର୍ବଥର ବାଉଡାରେ। ମୁଁ ଯାଇଥିଲି ବାହୁଡାରେ। ହଁ। ସେଥିପାଇଁ ପ୍ରଭୁ ସେଦିନ ବାହାରକୁ ଆସନ୍ତି ନା ଜାତି ନିମ୍ନ ସ୍ତର ଲୋକ ଧନୀ। ହିନ୍ଦୁ ମୁସଲି ସମସ୍ତେ ସେଦିନ ଦେଖିବେ ଠାକୁରଙ୍କୁ ଦର୍ଶନ କରିବେ।
ହୁଁ।
ଆଜ୍ଞା।
ଆଉ କଣ? ହଁ।
ଆଉ କଣ କେମିତି କଟିଲ। କାହାର ଷୋଳପଲା ହବ? ସେଇଠି ତାଙ୍କର ପୁଣି କଣ କେମତି? କରିବ।
କଣ ହେଇଚି?
ତାଙ୍କର ପୁଣି ଶୋଳପାଲା କେମିତି କଣ କରିବେ?
କାହାର ଷୋଳ ପାଲା? ମୁଁ ତତେ ପଚାରିଥାନ୍ତି ତାକୁ କଣ ଦେମି ବୋଲି। ମୁଁ ତ ଜାଣିନି ତାର ଘର ପ୍ରତିଷ୍ଠା ଷୋଳ ପାଲା ଗୋଟେ। ଦିନରେ ମୁ ସେଇଟା ଜାଣିନି।
ତ ପୁଅକୁ ସେ ପେ ସେ ପେଣ୍ଟ ସାର୍ଟ ଉପରେ ଦଖୁ ଆଉ କଣ ଦବୁ?
ଆମର ଗଟେ ଶାଢ଼ୀ କିଣିଛିି ପଇସା କ
ବ୍ୟବହାର ଉପରେ ଦବ ଆଉ ପେନ୍ ସାର୍ଟ ଆଉ। ଇଏ କରିବ ଆଉ।
ଆଜି ଚାନ୍ଦିନୀ ମ୍ୟାଡ଼ାମଙ୍କର ଆନିଭର୍ଷରି ଡେ। ବୁଝିଲୁ ନାଁ। ଆରେ ୟାର ଶୁଭକାନ୍ତର ବାହାଘର। ବାସିରେ କିଣିଚ
ଆରେ ତୁ ଏପଟେ କଣ କହୁଚୁ ନା ସେପଟେ କଣ କହୁଚୁ? ତୁ ଏପଟେ କଣ କହୁଚୁ ନା ସେ
ତତେ ହିଁ କହୁଚି ଯେ ଶୁଭକାନ୍ତର ବାହାଘର ବୋଲି ତୁ ଜାଣିଚୁ କି ନାଁହି। ଜେନା ରାଜା ରାଜା। ସେ ଝିଅ ଟା ପୁରା ସୁଚିତା ଭଳିଆ ଦେଖା ହଉଚି ହଁ। ହଁ।
ତାର କେବେ ବାହାଘର ଫାଇ ଆଜି ତା ବାହାଘର।
ବାହାଘର କେବେ ଜାଣିନି କାଲି ସେ ଗ୍ରୁପରେ ଭିଡ଼ିଓ ପକେଇଥିଲା ସେ ଝିଅଟା ପୁରା ଦେଖାଯାଉଚି ସୁଚିତା ଭଳିଆ।
ମତେ ଟିକେ ଦେଖେଇବୁ ନା?
ରଅ ତା ବିିଡ଼ିଓ ପଠେଇଦେବି ୱାତ୍ସପ୍ ରେ ଦେଖିଦବୁ।
ମୁଁ ସେମାନଙ୍କ କଣ୍ଟାକ୍ଟରେ ନାହିଁ ନା ହ୍ଵାଟସପ ରେ ସେଥି
ଗିରିଶ୍ର ଅନିତାର ଫଟୋ ଏଥର ଦେଲେଣି ଷ୍ଟାଟସ୍ ଟିକେ ଟିକେ ଛାଡୁଛନ୍ତି ଦେଖୁଚି।
ହୁଁ ବାହାଘର ଷ୍ଟାଟସ ଦଉଛନ୍ତି ଏଇ ଯଉ ମୁଁ ତ ଫେସବୁକ୍ ରେ ହିଁ ଦେଖିଥିଲି।
ହଁ।
ଅଲମୋଷ୍ଟ ସମସ୍ତେ ବା ସା ହେଇଗଲେଣି।
କଣ ହେଇଚି?
ମୁଁ କଇଲି ସମସ୍ତେ ବାହାସାହା ହେଇଗଲେଣି ଆଉ।
ତୁ କେବେ ବାହା ହଉଚୁ?
ମୋର ଦେଖିବା ଆଉ ହବ ଆଉ।
କେବେ ହେବ ଝୁଲି ଝୁଲି ଆସୁଛିରେ କଳା
ଏଇ ବର୍ଷ ଭାବୁଚି ହେବ ଆଉ।
ହୁଁ। ଆଉ କଣ ଖାଇଚୁ କଣ।
ଆଜି ଖାଇନି ଆଦିର୍ ଟିକେ ବାପା ଚିଙ୍ଗୁଡ଼ି ଆଣିଥିଲେ ତ ଚିଙ୍ଗୁଡିଟିକେ ଆଜି ପୁରା କରିଦେଇଚି ସେଇ ଚିଙ୍ଗୁଡି ଟିକେ ଅଛି ଖାଇବୁ ଏବେ ଆଉ। ହୁଁ ଟିକେ ଚିଙ୍ଗୁଡି ଆଉ କଙ୍କଡା ଝୋଳ ଟା ଟିକେ ଫରକ୍ ଖାଇବାର ଟେଷ୍ଟେ ପୁରା ଅଲଗା ପ୍ରକାର ଚିଙ୍ଗୁଡି ନଉ ପଛେ ବହୁତ ପଇସା
ଚିଙ୍ଗୁଟି କଙ୍କଡ଼ା ଝୋଳ ଭଲ ଲାଗେ।
ହୁଁ। ମତେ ବି ଦିଟା ମୋର କଙ୍କଡ଼ା ବହୁତ ପସ ଚା ବାପାଙ୍କୁ କହିଲି। ବାପା ଆଜି ଚିଙ୍ଗୁଡ଼ି ମୋ ପାଇଁ ଆଣିଛନ୍ତି ବଡ ବଡ ଚିଙ୍ଗୁଡି ତାକୁ ଆମେ ତ ଖାଇଯା ଆଉ
ପଳେଇଲେ କଣ ହେଇଚି?
ତୁ ଯଦି ମତେ ଚିଙ୍ଗୁୁଡ଼ି ବାପା ଜାଣିଥିଲେ ତ ସଟା ଟିକେ ବନେଇ ଦେଇଚି ଖାଇବୁ ଏବେ ଯାଇକି ଆଉ।
ନାଗିଗଲା
ଆଉ ତାହେଲେ ଯାଉଚି ଖାଇକି ଆସେ ଆଉ ହେଲା